ଲେଟ୍ ରେ
ହଁ ବା କ କରୁଛ?
ଏଇ ଛାତ ଉପରେ ବୁଲୁଥିଲୀ ଆଉ।
ମୁଁ କହିଲି ମାନେ ଫିଜିକାଲି ଫିଟନେସ ଟା ରହିଲେ ମାନେ ସବୁ ଭଲ ଜାଣିଛୁ ନା?
ହୁଁ ସବୁଆଡୁ ଭଲ।
ସବୁଆଡୁ ଭଲ କିଛି ଗୋଟେ ପ୍ରୋବ୍ଲେମ ମାନେ ଏମତି କାମ ଫାମ କୁଆଡେ ମାନେ ଫିଜିକାଲଏମିତି ଫିଟନେସ୍ ଟା ଥିଲେ ସ ଶାରୀରିକ ସୁସ୍ଥତା ଥିଲେ ଭଲ। ସାଉ ଗୋଟେ ହେଲା ମାନେ ଆଉ ଗୋଟେ ହେଲା ମାନେ ଫିଜିକାଲ ଫିଟନେସ ନା? ଆଉ ଗୋଟେ ହେଲା ମନ ବି ମନ ବି ମାନେ ସ୍ଵାସ୍ଥ ଥିବା ଦରକାର।
ମେଣ୍ଟା୍ଲ ହେଲ୍ଥଟା ଭଲ ଥିବା ଦରକାର।
ହଁ ସେଟା ମନଟା ବି ସୁସ୍ଥ ଥିବା ଦରକାର। ଏଇ ଦିଟା ଦେଖ ମନ ବି ସୁସ୍ଥ ନଥିଲେ ତ ମୁଁ ଯେତେ ଯାହା କଲେ ତ ଟୋଟାଲି ବାଗ ଲାଗିବନି।
ହଁ ହଁ।
ଆଉ ମନ ସୁସ୍ଥ ଏଟା ଖାଇବା ଉପରେ ବି ବହୁତ ମାନେ ଇଏ ଯୋଉ ମାନେ ଇଏ ରହୁଛି। ନିର୍ଭର ରହୁଛେ।
ହୁଁ ପ୍ରୋଟିନ୍ ଖାଉଛ କି କଣ ଖାଉଛ? ସେଗୁଡ଼ା ସବୁ। ପ୍ରୋଟିନ ଖାଉଛ କି କଣ ଖାଉଛ ତାପରେ ସବୁ ଇଏ ନା?
ହଁ ପ୍ରୋଟିନ ହେଇଗଲା କି ତମେ ଯୋଉ ଭଳିଆ ଖାଇବା ଖାଇବ ସେଇଭଳିଆ ଦେଖ ତ ମନଟା ବି ସେଇଭଳିଆ ଯେମିତି ନର୍ମାଲ ଦେଖୁନ ତମେ ଦେଖୁଣା ବହୁତ ମାନେ ଆଡୁ ସାଡୁ ମାନେ ଥର ଏଇ ଯୋଉ ଫାଷ୍ଟ ଫୁଡ ଖାଇଦ ପେଟେ ଦେଖ ତମେ ଭାରି ମାନ୍ଦାଳିଆ ଲାଗିବ।
ହଁ।
ତମେ ଯଦି ଫଳ ଫଳ ଖାଇଥିବ ଦେଖିବ ତମେ ଭାରି ମାନେ ହାଲକା ହାଲକା ଲାଗିବ।
ହଁ ହାିକାଲିକାମି ସବୁାମ ସାଙ୍ଗେ ସାଙ୍ଗ କରିଦ
ହଁ ଆଉ ଯଦି ହାଲକା ଖାଇଥିବ ଯଦି ଭଲ ମାନେ ଖାଇଥିବ ପେଟେ କିନ୍ତୁ ଯଦି ମାନେ। ହାଲକା ହାଲକା ଖାଇବା ଯଦି ଖାଇଦ ତାହେଲେ ସେଇ ଭଲ। ଆଉ ଯେମିତି ଯେମିତି ପଖାଳ ହାତ ଖାଇଲେ ରୁଟି ଖାଇଲେ ଯୋଉ ଭଳିଆ। ଗୋଟେ ଅଲଗା ପଖାଳ ଖାଇଲେ ପୁରା ନିଦ ମାଡିବ ସାଙ୍ଗେ ସାଙ୍ଗେ ସେଇଭଳିଆ ଆଉ।
ପଖାଳ ଖାଇଦବୁ ମାନ ତ ସରିଲା ଧରି।
ଶଇଲା ହ ଆଉ କଣ ଉଠିପାରିବ? ଖରାଏଳେ ଖରାବେଳେ ତୁମେ ଆଜି କଣ ଖାଇଥିଲ?
ଖରାଳେ ଆମର ଆଜି ଭାତ ଡାଲି ଶାଗ କଳମ ଶାଗ।
ହଁ ହଁ।
କଳମ ସାଗ ଆଉ ଗୋଟେ କଣ ହେଇଥିଲା ମୋର ମନେ ପଡୁନି।
କଳମ ଶାଗ ତ ଭାରି ନିଦ ମାାରୁୁଥିବ ଆ ଶାଗ ଭଲ ଲାଗେ ତମକୁ।
ଶାଗ ଭଲାଗେ କଣ ଏଇ କଳମ ଶାଗ ଟା ଟିକେ ଭଲ ଲାଗେ ଆଉ କିଛି ଖାଏ ନାଁ।
ଶୁନ ଶୁନିଆସାଗ।
ଛୁଞ୍ଚୁନିଆ ହଁ ଏଇ ଯେଉଁ ବୋଇତାଳୁ ପକେଇ ଯେଉଁଟା କରନ୍ତା ଆଉ।
ନା ନା ସେଇଟା ଖାଲି ଶାଗ ଏଇ ଯୋଉ କୋହୁଳା କୁହନି ଏଇ ଯୋଉ। ଓ ଫୁଲ ପତ୍ର ନା ଫୁଲ ଭଳିଆ ତା ପତ୍ର ଗୁଡା ହେଇଥିବ ପାନପତ୍ର ଟାଇପ ର।
ହ।
ବକଡ଼ ନବ ହେ। ପାଣି ଏରିଆ ରହିଥିବ ସେଇଟା ସୁନଚୁନା ହାଗଟା ଖାଇବା ବହୁତ ବଢିଆ ଲାଗେ। କଳମ ଶାଗଟା ବି ଭଲ ଲାଗିବ ଶାଗ ସଜନା ଶାଗ ଖାଅ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ତମର ଆକ୍ଚୁଆଲିହେ ମାନେ କଣ କହୁଛି ଶୁଭୁନିଁ ଠିକ୍ ସେ ହେଲା।